ହ୍ୟାଲୋ
ହଁ ହ୍ୟାଲୋ ଗୁଡ଼୍ ମନିଂ
ଗୁଡ଼ ମର୍ଣ୍ଣିଂ କଣ କରୁଛନ୍ତି ଆପଣ?
ସେଇ ଉଠିକିରି ବସିଛି ଆଉ। ଆପଣ?
ମୁଁ କେମିତି ଅଛି?
କେତେବେଳେ ଉଠିଲେ ଯେ?
ଛ ଆଁ ସାତଟା ଏମିତି ହବ।
ଓହୋ ଖାଇ ସାଇଲେଣି?
ନାଇଁ ଏବେ ସକାଳରୁୁ ମୁଁ ଖାଇନି। ପ ମାନେ ଖାଇଲା ବଟେ ଏମିତି ନଅ ଟା ଏମିତି ହୁଏ।
ଓହୋ ଆଉ ଆପଣ ଆଡେ ପାଗ କେମିତି?
ଆଜ୍ଞା
ଆପଣଙ୍କ ଆଡେ ପାଗ କେମିତି?
ଏବେ ମେଘୁଆ ପାଗ ହଉଛି ଏବେ ତିନି ଦିନ ହବ ବର୍ଷା ବାକି ହଉନି କିଛି।
ହଉ ହଁ
ଆପଣଙ୍କର ସେପଟେ ବର୍ଷା ହଉଛି କି?
ନାଇଁ କାଲି ବର୍ଷା ହେଇଥିଲା ତା ପୂର୍ବ ଦିନ ବର୍ଷା ହେଇଥିଲା ତାପରେ ଆଜି ଖାଲି ମେଘୁଆ ପାଗ
ଓହୋ ଆମର ବି ଗୋଟେ ମେଘୁଆ ପାଗ ଯୋଉ ଗୁଳୁଗୁଳି ଟାଇପ ର ଏମିତି ହଉଚି।
ନାଇଁ ଆମଆଡେ ପବନ ହଉଛି ଶୁଲୁଶୁଲୁ।
ଓହୋ ନାଇଁ ସକାଳୁ ତ ପବନ ହଉଛି ବାକି ଯୋଉ ଖରା ଆଳେ ନାଇଁ ଯ ଅ ଦଶଟା ଏଗାରଟା ଏମିତି
ହଁ ଆଉ କେତେବେଳେ ପୁଣି ଖାଇବେ ଯେ?
ନଅଟା ଏମିତି ହବ ଆପଣ ଖାଇସାରିଲେଣି କି?
ନା ଖାଇନି ମୁଁ ତ ହଷ୍ଟେଲ ରେ ରହୁଚି ନା ଯେତେବେଳେ ଇଚ୍ଛା ହବ ସେତେବେଳେ ଖାଇବି ଆଉ।
ଓହୋ ଆଉ କଲେଜ ଆପ ଯାଆନ୍ତିନି କି ସବୁଦିନ?
ହୁଁ ଯାଏ। ରେଗୁଲାର ନୁହେଁ ଏମତି କେତେବେଳେ କେମିତି ଆଉ କାମ ପଡ଼ିଗଲେ।
ଓ ହୋ
ଆପଣ ଯାଆନ୍ତି?
ନାଇଁ ମୋର କଲେଜ ଅଲରେଡି ସରିଗଲାଣି।
ଓହୋ ଘରେ ରହୁଚନ୍ତି?
ଆଜ୍ଞା।
ଘରେ ରହୁଚନ୍ତି।
ହଁ ମାନେ ମୁଁ କାମ ଆଁ ଅଫିସକୁ ଯାଉଚି କାମ କରିବା ପାଇଁ।
ଓ ଅଫିସରେ କଣ କାମ ଯେ?
ମାନେ କଣ କା ରଷିଦ୍ ଏମତି କାଟିଆକୁ ଯାଉଚି। ପଇସା ଲକମାନେ ଆସଛନ୍ ପଇସା ବାନ୍ଧିଆକୁ ତ।
ଅ ହ। ମାନେ ଲାପଟପ୍ ରେ ଖାଲି ଆପଣ ଇଏ କରଛନ୍ ନାଇଁ ମନି
ଆଉ ଯୋଉମାନେ କିଏ କିଏ ମାନେ ଯାର ଯାର ଟାଇମ୍ ହେଇଯିବ ପଇସା ବାନ୍ଧିଆକୁ ତାଙ୍କୁ ମୁଁ କଲ୍ କରୁଛି ମାନେ ଲୋକମାନଙ୍କୁ ମାନେ ରେମ୍ ମନ ପକେବାକୁ ପଡୁଛି ନା ଏ ମାସରେ ଆପଣଙ୍କର ଅଛି ପଇସା ଟା ଟିକେ ଆସି ବାନ୍ଧି ପଳେଇବ ବଲେ ସେମାନେ ସେ ଫୋନ ନା ଏତା କରିକି ଆସୁଛନ୍ତି ବାନ୍ଧିଆକୁ ତ। ଏତେ ଜଣ ଅଛନ୍ତି ତ ଆମେ ଖୋଜି ଖୋଜି ସେଡାକୁ କାଢିକି ଦଉଚୁ। ମୁଁ ଜଣଙ୍କୁ କହୁଚି ନମ୍ବର ଟା କହୁଚି କହିଲେ ସେ ସେଡ଼ାକୁ କାଢିକି ତାଙ୍କ ନମ୍ବର କାଢି ଏମାଉଣ୍ଟ ଦେଖିକି ପଇସା ରଖିଏ।
ସେଇଟା କଣ ଗୋଟେ ବ୍ୟାଙ୍କ ପରିକା ଅପିସ୍?
ଆଜ୍ଞା ହଁ ହଁ ହଁ।
ହଁ ହଁ ପ୍ଲସ୍ ଥ୍ରୀ ସରିସାଇଲାଣି ଆପଣଙ୍କର?
ହଁ ମ।
ହୁଁ।
ଆପଣ ଆଉ କଣ କରିବେ ପ୍ଲସ୍ ଥ୍ରୀ ପରେ ନା ଏବେ କୋଉ କ୍ଲାସ କି?
କରୁଛି ଅବିକା ପ୍ଲସ୍ ଥ୍ରୀ କରୁଛି ପ୍ଲସ ଏଇ ସିଟି ଆଉ।
ଓହୋ ସିଟି ଦେବେ?
ହୁଁ ହୁଁ ସିଟି ବହୁତ୍ ଜାଗାରେ
ଏବେ ତ ବାହାରେ ବୁଲାବୁଲି କର ସିଟି ଏକ୍ଜାମ ବାହାରିନି ବାକି ଫର୍ମ ଫିଲଅପ୍ ହେଇଗଲାନି ନା?
ହଁ ଏଟା ପକେଇଚି ଆର ବର୍ଷ ପକେଇଥିଲି ସେଇ ଟିକେ ତିନି ମାର୍କ କଟିଗଲା କଟଫ୍ ଦ୍ଵାରା ତ ସେଇଥିପାଇଁ ଏଇ ଥରକ ପକେଇଚି ସବୁଆଡ଼େ ପକାପକି ପୋଷ୍ଟାଲ ଫୋଷ୍ଟାଲ ସବୁ କହୁଚି ଆସନି ଆଉ କଣ କରିବା ଆ ତମେ ଗମେଣ୍ଟ ଜବ୍ ଇଏରେ ଅଛ ନା?
ନା ମୁଁ ବି ପଢୁଚି ସରକାରୀ ଏତା ପାଇଁ। ବାକି ଏ ବର୍ଷ ମୁଁ ମାନେ ନେଷ୍ଟ୍ ଇୟରକୁ ଦେବି ସେଡ଼ା।
ଓ ହ କଣ ଇଏ କିି?
ଆର ଆଇ ଇଞ୍ଚ କଣ ଗୋଟେ ଅଛି।
ଏଇଥର ତ ଗଲାଣି ହାରି ଅଧେ ନା କଣ?
ହଁ ଏପାଳି ତ ସରିଗଲାଣିି ମୁଁ ନେକ୍ସଟ୍ ଇୟର୍ ମାନେ ଗଟେ ବର୍ଷ ଛାଡି ବୋଧେ ଗୋଟେ ବର୍ଷ ସେଟା ଆସଛି। ତୁଇତ ଏତେ ମିଳିବା ସହଜ ନେବା କି ଟ୍ରାଏ କରିବି ପଢ଼ିବି ଆଉ କଣ?
ହଁ ଆ ଯୋଉ ଓଡିଶା ପୋଲିସ ଯୋଉ ଏଇଟା ଏଇଥର କ ବାହାରିଥିଲା।
ନାଇଁ ମୁଁ ଆର୍ ଆଇ ଟା ଦେବି ଆର୍ ଆଇ।
ଓ ହ ନାଇଁ ମୁଁ ପଚାରିଦେଲି କହିଲି କାଳେ ଆଜି ଆଣିଥିବେ ତ ସେଇଥିପାଇଁ ପଚାରିଦେଲି ଆଉ।
ଓଡ଼ିଶା ପୋଲିସ ନା?
ହୁଁ।
ହଁ ମୁଁ ଜାଣିନି ସେଟା।
ସାଇଟ୍ ଚେକ୍ କରିଥିଲି ଯେ କିନ୍ତୁ ଏଥରକ ଓଡିଶା ପୁଲିସି ଯୋଉଟା ଆମର ଆସେ ଓଡିଶା ପୋଲିସି ଇଏ ବୋଲି ସେ ଏମତି ବାହାରିନି କଣ ଗୋଟେ ଓ ୟୁ ତ୍ରିପଲ ଏ ସି ବାହାରିଛି। ସେଇଟାରେ ସବୁ ପକାପକି କରିଚନ୍ତି। ତ ମୁଁ ତ ଜାଣିପାଇଲିନି ମୁଁ ତ ପକେଇନି ଆଉ।
ଓହୋ ଆପଣ ପୋଲିସ ପାଇଁ ଟ୍ରାଏ କରିବେ କି?
କଁ କହିଲେ?
ନା ଆପଣ ପୋଲିସ ପାଇଁ ଟ୍ରାଏ କରିବେ କି ନା କଣ?
ନାଇଁ ନାଇଁ ଆମର କୋଟା କେ ନା ତ ମୋ ମାମା କହିଥିଲେ କି ଯେ ସବୁଥି ପ ପକେଇ ଦବୁ ଯୋଉଥିରେ ଆସିବ ହେଇଗଲେ ଲକ୍ ଥିବ ଯଦି ହେଇଯିବ।
ହଁ ହଁ ସେଟା ଲକ୍ ଥିଲା ନା ହବ।
ହୁଁ। ହୁଁ ନିଜ ଉପରେ ଡିପେଣ୍ଡ ଆଉ କେତେ କଣ ପଢାପଢି କରିବ ସେଇ ଅନୁସାରେ ଆ
ହଁ ନାଇଁ ପଢିଲେ ବି ଯଦି ଲକ୍ ନାଇଁ କଲେ ହବନି ସେଇଡ଼ା।
ହଁ। ମୁଁ ସବୁ ବେଳେ ପକାଏ କିନ୍ତୁ ମୁଁ ଦି ବର୍ଷ ହେଲା ସିଟିଟାରେ ବେଶୀ ଧ୍ୟାନ ଦଉଛି। ଆଉ ଭାଇ ଆଉ ଭାଇ ପୁଲିସରେ ପକେଇ ପାରନଥିଲି ଜାଣି ପାରୁନଥିଲି।
ହଁ ଦି ବର୍ଷ ଆପଣ ସେଠି ଦେଇଛନ୍ତି?
ଏ ଆର ବର୍ଷ ଦେଇଥିଲି ଏ ବର୍ଷ ଦେବି ଆଉ।
ଓଁ ଏବ ବର୍ଷ ବି ପକେଇଛନ୍ତି କି?
ହଁ ହଁ।
ଉଁ।
ପ୍ଲସ୍ ଥ୍ରି ସରିନା ବି ଡି ପକେଇ ହବନି। ଆଁ ସେଇଥିପାଇଁ ଆଉ
ହୁଁ। ଆଉ କଣ ରୋଷେଇ ଆଜ୍ଞା।
କେତେଳେ ପୁଣି ଅଫିସ ଯିବେ?
ମୋର ଦଶଟା ଏମିତି ହଉଛି।
ହଁ।
ସମାନ ଦଶଟାରୁ ମୁଁ ବାହାରୁଛି ଯେ ସେଠି ପହଞ୍ଚିଲା ଦଶଟା ପାଞ୍ଚ ଏମିତି ହେଇଯାଉଛି ତା ଆଡୁ ଗଲା ଆଡୁ ମାନେ ଲକ୍ ଲୋକମାନେ ସବୁ ଆସିିକ ଜଗିଥାଉଛନ୍ତି। କେହିଁ ଜାଣି ପାରୁନାହାନ୍ତି ଅଫିସ ଟାଇମ୍ ଦଶଟା ଏମିତି ହବ ବୋଲି ସିଏ ଆସିକିନା ଜଗିଥାଉଛନ୍ତି।
ଆଁ
ମୁଁ ଗଲା ପରେ ମାନେ ଧାଇ ନ ଯାଇକିରି ସବୁ ଯା ଆହୁରି ସିଷ୍ଟମ ଖୋଲିବା ବି ଟାଇମ ଲାଗୁଛି ନା କମ୍ପୁଟର ଟା। ସେଥି ରଶ୍ ସେ ବୁଝୁନାହାନ୍ତି ଜଲଦି କରୁ ଜଲଦି କର ବଲେ ତମେ ଜଲଦି ପଳେଇ ଆଇଛ ବ ବୋଲି କି ଆମେ ସବୁ ଜଲଦି
ସବୁବେଳେ ହଇରାଣ ହେଇଯାଉଥିବ ନା?
ହଁ ସିଷ୍ଟମ ଟା ତାହା ଏତରେ ସେ ଖୋଲିବ ନା ଜଲଦି ଖୋଲିବ କି ସେ କେବେ?
ଆ ଟାଇମ ତ ଲାଗିବ ଓପନ କର ତାପରେ ସିଷ୍ଟମ ଇଏ କରିକି କେତେ କଣ?
ସେଇ ଟାଇମ୍ ରେ କହିବେ ଜଲଦି କରନା ଆମେ ଏତେ ସମୟ ଜଗୁଛୁ ବଲେ ଅଫିସ ଟାଇମ୍ ସେ ଦଶ ଟା
ହୁଁ।
ଆଉ ପଢୁଛନ୍ତି ଆପଣ ନା କିଛି ନାହିଁ?
ପଡ଼ୁଛି ଇ
ନାଇଁ ରାତିରେ ମାନେ ଉଠିକିରି ପ୍ଲସ୍ ଥ୍ରୀ ନା ସେତେ ଲୋକ ଖାମୁଖିଆଲି ନେଇ ଯାଉଛନ୍ତି।
ହଁ। ହଁ ନାଇଁ ଯୋଉ ପ୍ଲସ୍ ଥ୍ରୀ ପାଇଁ ମୁଁ ପ୍ରାଇଭେଟ କଲେଜ କରିଛି ନା। ପ୍ରାଇଭେଟ୍ ମାନେ ସେମି ଗମେଣ୍ଟ ଯୋଟା ଜାଣି ଥିବେ।
ହଁ ହଁ ହଁ।
ସେମିତି ଏବେ କରିଛି ତ ମୋର କେବଳ ଏକ୍ଜାମ ଟାଇମ ରେ ହିଁ ଯାହା ଥାଏ ନହେଲେ କେତେ କାମ କୋଉ ଦିନ ମ୍ୟାଡ଼ାମ ଯଦି ଡକେଇବେ ତ ମୁଁ କଲେଜ ଯାଏ।
ଓହୋ ନହେଲେ ଯାଆନ୍ତିନି?
ଯାଏ କେତେବେଳେ ଇଚ୍ଛା ହବ ଯଦି ଘରେ ବସିବି କଣ କାହିଁ ବେକାର ଘରେ ରହିବି? ବି ଯାଉଛି ପଳେଇ ଭଲ ଆସିବି। ଏମିତି କରେ ଆଉ। ଶଶୀ କିନ୍ତୁ ମୁଁ ଅବିକା ଦେଖ ହଁ ପଢୁନି ଠିକ ଏକ୍ଜାମ ଥିବ ଦିଇ ମାସ ଘରେ
ହଁ ହଁ ସେତିଟା ଏମିତି ପଢିଲେ ଗୋଟେ ପ୍ରକାର ଯୋଉ ଜେନେରିକ ଜେନେରିକ ଆପଣ ପଢୁଛନ୍ତି।
ଜେନେରିକ।
ଜେନେରିକ ମାନେ ଏମତି ଗୋଟେ ଅଛି ନା। ଆପଣ କଣ ନେଇଛନ୍ତି କି ଆର୍ଟସ ନା ସାଇନ୍ସ?
ଆର୍ଟ୍ସ ନେଇଛି ଆର୍ଟ୍ସ।
ଓହୋ।
ମୁଁ ସବୁଥି ଆର୍ଟ୍ସ। ପ୍ଲସ ଟୁ ରେ ଆର୍ଟ୍ସ ନେଇଥିଲି। ପ୍ଲସ ଟୁ ରେ ବି ସେଇ ଆର୍ଟ୍ସ ଆଉ।
ଓ ଆର୍ଟସ ନାହିଁ ତ। ଆପଣଙ୍କର ସବୁ ଓଡିଆ ଥିବ ନା ଇଂଲିଶ। ଗୋଟେ ସବଜେକ୍ଟ ଅଛି ପରା।
ଏମ୍ ଡିିଏ।
ମାନେ ଜେନେରିକ ଯୋଉ ଜାଣିନାହାନ୍ତି କି। ମାନେ ଗୋଟେ ତ କୋର ବି ନା ଏ କଣ ଗୋଟେ ଯଡି ଆଗେ କଣ ନେଇଥିବେ ଆପଣ।
ଆମର ତ ଦେଖ ଓଡିଆ ଅନର୍ସ କୋଉ କରିଥିବ କଉରା ବେପାର ବାହାରିନି ହେଲା। ଆଉ ଏମ୍ ଡିସି ଇଭି ଏସେ ଆଉ ଯାହା ନେଇଥିବ ମାଇନର ରେ।
ହଁ ହଁ ସେ ମାଇଁ ମାଇଣ୍ଡ ନା କଣ ସେଇଟା ଆଗଉଛି ମାନେ ଯୋଉ ଆଉ ଯାଇନା ଅଧିକାଂଶ ପିଲାର ବେକ୍ ଲାଗିଯିବ। ଏଇଟାର ବେକ୍ ଲାଗୁଛି ନା।
ହଁ ବ୍ୟାଗ ଲାଇଟ ମୋର ହଁ ଭଗବାନଙ୍କ ଦୟାତି ଟିକେ ହେଇଯାଇଛି ଆଉ କଣ କରିବା।
ଫାଷ୍ଟେ ମୋର ବି ମାନେ ସବୁ ଜାଗାରେ ଏଟା ହେଇଯାଇଥିଲା। ଯୋଉ ସେକେଣ୍ଡଟାରେ ମୋର ଲାଗିଥିଲା। ଆଉ ସବୁ ଜାଗାରେ ମୋର ମାର୍କ ପଳେଇ ଆସିଥିଲା।
ଓହୋ।
ମାନେ ଯେ-ଯେମିତିରେ କିଣି ଗୋଟେ ମାନେ ସେଟା ସବୁଯାକ ଚାପ୍ଟର ଟିକେ-ଟିକେ-ଟିକେ ସବୁ ଯାର ପଡିବ।
ଆ ତମେ ଓଡିଆ କି? କଣ ପଲିଟିକାଲ କଣ ନେଇଛ? ସବୁ ଯାହା ଯୋଉ ଚାପଟର ଯୋଉ ଟିକେ ଥାଉଛି।
ହେନା କୋଉ ସେମିଷ୍ଟାର ରେ।
ନାଇଁ ନାଇଁ ମାନେ ଆପଣ ଯଦି ଏବେ ଓଡିଆ ନେଇଛନ୍ତି। ଗଲେ ଖାଲି ଓଡିଆ କନି ଆଉ ଯୋଉ ପଲ୍ଟିକାଲ ସେ ଯାହା ଟିକେ ଟିକେ ଯୋ ଅଛି ନା ଜେନେରିକ କଣ କହୁଛନ୍ତି ସେ ସବୁ। ତ ଆମର ଆର୍ଟ ସାଇନ୍ସ ରେ ତମ ଜାଣିନଥିଲେ।
କାଇଁ ମୁଁ ତ ଜାଣିନି। ଦେଖାଯାଉ ଗଲେ କଲେଜ ଗଲେ ଜଣା ପଡିବ ଆଉ। ଏମିତି କିଛି ସବୁଟା ହିଁ ଜାଣିନି।
ହଁ ତମେ କ୍ଲାସ କରିବାକୁ ଯାଉନି ତ ସେଇଥି ପାଇଁ।
ହୁଁ ଆମର ଗଲେ ଡାଇରେକ୍ଟ ଲାଇବ୍ରେରୀ ରୁ ରୁହେ। ତାପରେ ଥା ଆଉ।
ହୁଁ ଆପଣ କେତେଲାରେ ଆଉ ଖାଇବେ ନା।
କଣ କହିଲ?
କେତେଟାରେ ଆଉ ଖାଇବେ ନା ଭୋକ ଲାଗିଲେ।
ଆଉ ଟିକେ ବେଳେ ଖାଇବି।
ଆପଣଙ୍କ କେତେଜଣ ସାଙ୍ଗ ସାଥି ଏମତି ହେଇ ରହୁଚନ୍ତି ନା।
ଆସୁଛନ୍ତି ଏଇଠି ଚାରି ଜଣ।
ହୁଁ ହୁଁ।